ହାଲୋ।
ହଁ କଁ କରୁଚୁ?
ହାଲୋ।
ହାଲୋ।
ହଁ କୁହ ଦିଦି?
କଁ କରୁଥୁଲୁ?
ନାଇଁ ଏଇଠି ବସିକି ପଢୁଥିଲି ଟିକେ ଆଉ।
ଓହୋ କଁ ପଢୁଥୁଲୁ।
ଏ ନାଁ ମ ଇତିଆ ଇତିହାସ ଟିକେ ପଢ଼ୁଥିଲି।
ଓହୋ କଣ ଖାଇଚୁ?
ଏ ଖାଇଥେଲି ସକାଳେ ଛତୁଆ ଖାଇଥିଲି ଏଇନା ଟିକେ ରୁଟି ଆଉ ଭଜା ଖାଇଥିଲି।
ଉୁଁ ହୁଁ।
ଆଉ ତମେ କଁ କରୁଚ?
ମୁଁ ଯାଇଥିଲି କମ୍ପ୍ୟୁଟର କମ୍ପ୍ୟୁଟର ରୁ ଆସିକି ଗୋଡାହାତ ଧୋଇକି ବସିଚି।
ଖାଇଲେ କିଛି।
ନାଁ ସଖାଳୁ ଖାଇ ନଥିଲି ଆଜି ଆସିକି ଖାଇବି ଆଉ।
ଓହୋ ଏବେ ସାଇକଲ ନେଇ ଯାଇଥିଲ।
ହଁ ହଁ
ଓହ ଆଉ କଣ କରୁଚ?
ଗରମ କେମିତି ହଉଚି?
ଗରମ ପ୍ରବଳ ହଉଚି।
ବର୍ଷା ହେଇକି ବି ଗରମ ଏତେ ଗର ଗରମ ରହି ହଉନି।
ହଁ ସାର ଜୋର ଗରମ ହଉଛି।
ପ୍ରବଳରୁ ପ୍ରବଳ।
ନାଁ ଗରମଟା ଜୋର ହଉଚି ଆଉ ରଇ ହଉନି ଜମା ଘରେ।
କଁ କଇଲୁ?
ଗରମ ମାସରେ ପଳେଇବ ଭାଆରକୁ ଡାର୍ଜିଲିଂ ପଳେଇବା ବୁଲିକି ପଳେଇ ଆସିବ।
ହୁଁ ତମେ ପଳେଇବ ତମେ ବି ପଳେଇବ କାଶ୍ମୀର।
କାଶ୍ମୀର ଏଇଠୁ ବହୁତ ବାଟ ହେଇଯାଉଛି।
ହଁ ଏଇ ତିନି ମାସ ବାହାରେ ରହିଲେ ହିଁ ଭଲ।
ବାହାରୁକୁ ପଳେଇବା ସବୁ ଜାଗାରେ ଗରମ କିନ୍ତୁ ବାହାରୁକୁ ପଳେଇବା ଭଲ।
ହୁଁ।
ଟଙ୍କା ପଇସା ରୋଜଗାର କରିକି ବାହାରକୁ ପଳେଇବ ଗରମ ମାସରେ।
ପାଠ ପଢ ଚାକିରି କର ରୋଜଗାର କର
ଏ ଚାଳିଶ ବର୍ଷ ହେଇଆଇଥିବ ଘର ସଂସାର ହେଇଆଇ ଥିବ ବାହାରକୁ ଯାଇହବନି ସରିଗଲା।
କାଇଁକି ସଂସାର କରିକି ଯେମିତି ଯାଉନାଆନ୍ତି।
ଏ ସଂସାର ଏ ସଂସାର ଅଲଗା ଯାଇ ହବନି। ବୁଢା ବୁଢି ହେଇଯାଇଥିବେ ଏବେଠୁ ଏବେଠୁ ଗୋଡ ଖରାପ ସେବେ କଣ ହବ।
ଏବେଠୁ ସେମତି ପରିଶ୍ରମ କର ଯେମତି ତୋର ହେଇଛି ବା ତୁ କିଛି କରିପାରିବୁ ଆଉ ବୁଢା ହେବା କଣ ପାଇଁ ଯିବୁ
କଅଁ ହେଇଯିବ।
ଜିନିଷ କି କରି ତୁ କହୁଛୁ ଏଁ ଚାଳିଶ ବର୍ଷରେ ମୁଁ ରୋଜଗାର କରିବି ଏଇ ଏବେଠୁ ପରିଶ୍ରମ କଲେ।
ନାଇଁ ନାଇଁ ଚାଳିଶ ବର୍ ଚାଳିଶ ବର୍ଷ ତେଳୁ ଏତୁ ରୋଜଗାର ମାନେ ଭଲ ହେଲା ବେଳକୁ ପଇସା ଫଇସା ଭଲରେ ହେଲା ବେଳେ ଚାଳିଶ ବର୍ଷ ହେଇଯାଇ ତ ପୁଅ ଝିଅ ବାହାଘର କର। ସରିଗଲା ତାପରେ
କିଛି ହବନି ସବୁ ହବ।
ଗୋଡରେ ବରଫ ଦଉଥିଲି ବା ଗୋଡ ଟା ଦରଜ ହେଇଯାଇଛି। ହୁଁ ରଜ ଛୁଟି ରେ ଯାଇନି ଦି ଚାରି ଦିନ ହେଲାଣି କଣ କହିଲ ପିଜଓ ଥେରାପୀ।
ହୁଁ।
ସେଇଥିପାଇଁ ଗୋଡ ଟା ଟିକେ ଦରଜ ହେଇଯାଇଛି ଆଜି ଯିବି। ଚାରିଟା ବେଳେ ଯଦି ବର୍ଷା ବର୍ଷା ନହେଲା ଯିବି ନହେଲା ନାହିଁ ଯାଇହବନି। ତମ ରଜରେ କୁଆଡେ ଯାଇଥିଲ ବୁଲିବାକୁ?
ରଜରେ
ହୁଁ।
ଏଇ କୁଆଡେ ଯିବୁ ଘରେ ରହୁଛୁ ଗରମ ଯୋଉ ଭଳିଆ ହଉଛି କାଇଁ କୁଆଡେ ଯିବୁ। କୁଆଡେ ଯାଇନୁ ଘରକୁ ସବୁ ଭଉଣୀ ଘରେ ଭଉଣୀ ଘରିକା ଆଇଥିଲେ ଘରକୁ।
ତମ ଘରକୁ ଭଉଣୀ ହେରିକା ଆଇଥିଲେ ତମେ ଯାଇନ କୁଆଡେ?
ନା।
କୁଆଡେ ଯାଇଥବୁ ଗୋଟେ ମାନେ ଘରୁ ଯୁଆଡେ ହଉ ବସୁରପୁର ଭୁ ପୁର୍ ତମର ବ୍ୟାନ ତମକୁ ମନା। ଯାଇ ହବନି।
କୁଆଡେ ଯାଇନୁ ସେଇ ଘରେ ଘରେ ଘରେ ଜଣଙ୍କ ବାରି ପଛପଟେ ନା ବାରି ପଛ ପଠେ ଗୋଟେ ଦୋଳି ଲାଗିଛି ସେଇଠିକି ଚାରିଟା ଏଳକୁ ଯାଉ ଖେଳିବା ପାଇଁ।
ସେ ଲ କିଛି ଲାଭନାଇଁ ବାରି ପଛପଟେ ଆଜି ଯାଇପାରିବନି କାଇଁକି ଦୋଳି ଖେଳିବାପାଇଁ କିନ୍ତୁ କାଲି କଣ ଯାଇପାରିଥାନ୍ତ? ଯାଇଥାନ୍ତ ଭୂଷଣ୍ଡପୁର ଦେଖା ଆଉଛି ଘରୁ ଭୂଷଣ୍ଡପୁରୁ ଟା କ୍ଲିଅର। ଖାଲି ବିଲ ମଝି ଗୁରା ମଝି ଗୁରା ଖାଲି ବିଲ କିନ୍ତୁ ଭୂଷଣ୍ଡପୁର ଯାଇପାରୁ ନା ତମେ।
କଣ କରିବୁ।
କଣ କରିବ।
ଆମ ମନ ହେଇଛି ଆମେ କେମିତି ପଳେଇବୁ।
ମନା ହେଇଛି ସେ ଭୂସୁଣ୍ଡପୁରେ ଯଦି କଣ ଗୋଟେ ହେଲା
କଣ କିଛି ହବନି ଆମ ସବୁ ବନ୍ଦ କରିଦବୁ।
ସେ ଯଦି ବାଇଚାନ୍ସ ଗୋଟେ ଆ ମିଶିଲାଣି ଦାଦା ହରିକା?
ହୁଁ ନା।
ରାଜ ରାଜନୀତିରେ କିଛି ନାହିଁ।
ସିଏ ତାଙ୍କର କହୁଛନ୍ତି ଆମେ ଆଉ କଣ କହିବୁ କହୁନୁ ଆମେ କଥାରୁ ବାହାରିଗଲେ କହିବେ ଆମ କଥା ମାନିଲାନି ଇଏକଲାନି ଡ଼ିହାଳିଆ।
ଡିହାଲିଆ।
ଗଲେ ହଁ ଗଲେ ପଳେଇବୁ ହଁ କେହି ଦେଖିବେନି ପଳେଇବୁ ବୁଲି ଆସିବୁ ହେଲେ ବି ହଁ ଗୋ କକେଇ ଚିହ୍ନି ନାହାଁନ୍ତି।
ନା ମ ମନା କରୁଛନ୍ତି ଚିହ୍ନିଲେ ନ ଚିହ୍ନିଲେ ଟିକେ ମନା କରୁଚନ୍ତି ସେ ଜାଗାକୁ
ମନା କରୁଛନ୍ତି କାହିଁ ଯିବୁ।
ଅନ୍ୟ ଜାଗା ଅଛି ବୁଲିକି ପଳେଇ ଆସିବ ଆ ଏଇନା ବ ମ ହାଡେ ରାଣୀ ମନ୍ଦିର ଫନ୍ଦିର ହିଆଡେ ଡମର ଓ
ରଜ ମୋ ରଜ ଉତ୍ସବ ହେଠି ହଉଛି କିନ୍ତୁ ବର୍ଷା ହେଲା ଲୋକମାନେ କେହି ଆଇଲେନି ଭୂମିକା ହିରୋଇନ ଭୂମିକା ଆଇଥିଲା ତାର ପଳେଇଲା।
ଆାଇଥିଲା ପଳେଇଲା ମାନେ ଆସିଲା କେତେବେଳେ?
ହେରା ଆସିଥିବ କେତେବେଳେ ଲୋକ କହୁଛନ୍ତି। ଆଉ ବର୍ଷା କାଳେ ହେଲା ପିଲାମାନେ ଛୁଆ ପିଲା କେହି ଆସିଲେନି। ହଁ ଆଇ ଲୋକ ଆଇଲେନି ଦେଖିବ କିଏ ସେ ତାର ବୋଧେ ବସିବସି ପଳେଇଲା। ତାର ଯେତିକି ପଇସା ପତ୍ର ସବୁ ନେଇକି ଯାଇଥିବ ସେଇଆା।
ହେଟା ପା ପାଖାପାଖି ଚାରିଟା ସା ଚାଳିଶରୁ ସାତଟା ଆଙ୍କେ ଛଅଟା ଆଙ୍କେ ହେଲା ତାପରେ ଛାଡିଗଲା ଝିପି ଝିପି ଝିପି ଝିପି। ପକେଇଲା ଛାଡିଗଲା ତାପରେ ଫୁଣି ଘଣ୍ଟାଏ ଛାଡିଦେଲା ପରେ ଫୁଣି ରାତି ସାରା ପୁଣି ପୁରେଇଲା।
ପୁଣି ଗୁରେଇଲା କଣ କହିବି ବର୍ଷା ହଉଛି ଟିକେ ଥ ଥଣ୍ଡା ହୁଅନ୍ତା ହେଲେ ଏ ଥଣ୍ଡା ବି
କଣ?
କିଛି ଥଣ୍ଡା ହଉନି। ସେ ଘଣ୍ଟେ ଦିଟା ଘଣ୍ଟେ ଦି ଘଣ୍ଟା ଭଲ ଲାଗିଲେ ପୁଣି ଯୋଉ ଗରମକୁୁ ଗରମ।
ସେଇଆ ପାକାଲି ରାତିରେ ଏସି ଲଗେଇକି ଶୋଇଲୁ ମାନେ ଗରମ ଲଗେଇଥିଲୁ ବନ୍ଦ କଲୁ, ଥଣ୍ଡା ଲାଗିଲା, ତାପରେ ଇଛା ହେଲାନି ଶୋଇଲା ପରେ, ରାତି ତିନିଟା ବେଳୁ ଉଠିକି ଏସି ଲଗେଇଲୁ, ଆଉ ଯେଉ ଗରମ ହେଉଥିଲା, ତାରେ ଶୋଇଲୁ। ସକାଳୁକୁ ଏଇ ଆଠଟା ବେଳକୁ ଉଠିକି, ଗାଧେଇ ପାଧେଇ
ରଜ ହଉଛି ଆଉ, ଆଜି ଆଉ।
ମୁଁ ତ ରଜ କୁଆଡ ଯାଇନି, କାଲି ବାହାରିଥିଲି ଯିବାପାଇଁ। କାଲି ବାହାରି ଥିଲି ଯିବା ପାଇଁ ଠିକି, ଯୋଉ କନ୍ଦପାଳ, ନା କଦମପାଳ? ହଁ।
ହୁଁ।
ହେଲା, ତାପରେ ଯିବା ପାଇଁ। ଯାଇଛି, ରେଳପୁରୁ ପାଖାପାଖି ହେଇଛି, ବର୍ଷା ଫର୍ଷା ଝିପି ଝିପି ଝିପି ଝିପି ପକେଇଲା, ବୁଲେଇକି ପଳେଇ ଆଇଲି। ଆଇଚି, ଅଧା ବାଟରେ ହେଇଚି, କନ୍ ତେଣୁ ମୋ ଦୋକାନ ଖୋଲାହେଲେ, ହେଠି ଠିଆ ହେଲି ଘଣ୍ଟା ଦେଢ ଘଣ୍ଟା ଖଣ୍ଡେ, ମୋ ଗୋଡ ଖରାପ, ଠିଆ ହେଇବା
ଠିଆ ହେଇପାରିବୁନୁ, ବିନ୍ଧିବ।
ଉ ନାଇଁ, ବସିଆକୁ କିଛି ନାହିଁ, ଠିଆ ହେଲେ, ଠିଆ ହେ ଏ ଏଇ ଘଣ୍ଟେ ଦେଢ଼ ଘଣ୍ଟା ପରେ ବର୍ଷା ପୁରା ଛାଡିଲା, ବିଜୁଳି ଘଡଘଡ଼ି ଯୋଉ ମାରୁଥିଲା। ଲାଇଟିଂ କରିଦଉଥିଲା ପୁରା, ଚାରିଆଡେ ପୁରା ଉଜ୍ଜଳ।
ହୁଁ ଉଁ।
ସେ ପୁଣି ପାହାଡ ପାଖରେ।
କାଇଁଁ ଯାଉଥିଲ?
ଷ୍ଟେସନ ଗୁଡା ଅଛି, ମୁଁ କହିଲି କିଛି ନାହିଁ, ଚାରିଟା କୋଡିଏ ପଳିଲେ, ଚାରିଟା ପନ୍ଦର କୋଡିଏ ବେଳୁ, ମୁଁ ବୁଲିବାଲି ଟିକେ ପଳେଇ ଆସିବି, କୁଆ
ହଁ ଅଁ।
ବାଡ଼ି ଖେଳ ହୁଏ, ବହୁତ ଜିନିଷ, ମୁଁ ଯାଇନି, ମୁଁ କହିଲି ଚାଲ ଦେଖେ ବୁଲି ଆସି ବୁଲିଆସିବା, ଗୋଟେ ସାଙ୍ଗଟାରେ ମୋର ଗଲୁ, ହ ଭା ତା ଛକୁକୁ ପଳେଇ ଆଇଲି, ଚାଟଫାଟ, ଗୁପୁଚୁୁପ ଫୁପଚୁପ ସେଗୁଡା ଖାଇଦି ଘରକୁ ପଳେଇଆଇଲୁ ଆଉ। ଘରକୁ ଆସିିକି ପହଞ୍ଚୁଛିି, କିଛି ସମୟ ଯାଇନି, ପୁଣି ବର୍ଷା କୁରେଇଲା। ହଁ, ହେଠି ବା ଗଛ ଫଛ ପବନ ଦେଇଛିି ଓ, ଗଛ ଫଛ ଭାଙ୍ଗି ଯାଇଛି କିଛିଟା।
ସେ କି ଗଛ ଗୋଟେ, ବହୁତ ଡେଙ୍ଗା
ତମର ହେଲେ ଲାଇନ ଫାଇନ ରହୁଚି, ଆମର ଗୋଟେ ଏମିତି ବର୍ଷା ଟିକେ କଣ ଘଡଘଡି ବିଜୁଳି ମାରିବ, ଲାଇନ ଦି ଦିନି, ଦି ଦିନି କାଟିଦବ।
ତୁମର ଧର୍ମଶାଳା ଲାଇନ?
ଆମର କେଇଆଣି କୁଆଡେ?
ଆମର ବଡଚଣା ରେ, ଆମର ତ ଟିକେ ଘଡଘଡି ବିଜୁଳି ମାଇଲା କି, ପବନ ଆଇଲେ ଟିକେ, ଭୁସ ସେୟା ଖାଦ
ହଁ, ଆମ ପା ସେଇଆ।
ବିଦ୍ୟୁତ୍, କଟି ଯାଉଚି। ତାର ଗୁରା ଯୋଉ, ଗଛ ପଛ ପଡି ଛିଡି ଯାଉଚି। ସବୁ ସଜାଡୁଛନ୍ତି, ଟାଇମ ଲାଗୁଛି ତାଙ୍କୁ।
ହଁ, ସେ କାଇଁ ଏତେ ଅସୁବିଧାରେ ପଡିବେ, ହେଇଥି ପାଇଁ ସାଙ୍ଗେ ସାଙ୍ଗେ କାଟି ଦଉଚ
ନାଇଁ, କଣ କହିଲ? ସିଏ ବି ଚାକିରି କରୁଚନ୍ତି, ସିଏ ତାଙ୍କ କାମ କରୁଚନ୍ତି। ଆମକୁ କହିଲେ ଆମ ଘର ବସି କହି ଦଉଚନ୍ତି, ସେ କିନ୍ତୁ କୋଉ ପିଲା
ଚିଡିଲେ କଣ ହବ?
ସେ କୋଉ ବିଲ ଭିତରେ କୋଉ ବଣ ଭିତରେ ବସିକି କୋଉ ଗଛକୁ ହାଣିକି ତାକୁ ସଜାଡିଦେବେ କାଲି ପଅନ। ଆମର କୋଠି କହିଲ?
କୋଉଠି?
ବଡଚଣା କ୍ରସ୍ କରିବ ଏ ମନ ପଡୁନେହିଁ ଜାଗଟା ନା ଚଢେଇ କଢେଇ ଛକରେ।
ହୁଁ।
ଦିଚାରିଟା ଗଛ ଭାଙ୍ଗି ଯାଇଥିଲା ସେ ତାର ଫାର ଉପରେ ପଡ଼ିଥିଲା ନା କଣ ରୋଡ ଉପରେ ବି ପଡି ଯାଇଥିଲା ରାସ୍ତା ଉପରେ ବିନିସ୍
ସେ ପା ଆମ ଗାଁ ମୁଣ୍ଡରେ ବି ସେମିତି ହେଇଥିଲା।
କଣ କହିଲ?
ଆମ ଗାଁମୁଣ୍ଡ ରେ ବି ସେମିତି ଗଛ ଗୁଛା ପଡି ଯାଇଥିଲା ଲାଇନ ଖୁଣ୍ଟ ବିଦ୍ୟୁତ ଫୁଣ୍ଟ ତା ଦେହରେ ପଡି ଯାଇଥିଲା ଗଛ ବୁଛ।
ହେଇଥିଲା ଏବେ ରାସ୍ତା ଭଲ ଅଛି ନା ଭାଙ୍ଗି ଭୁଙ୍ଗି ଗଲାଣି?
କୋଉ ରାସ୍ତା କହିଲୁ?
ନୂଆ ରାସ୍ତା ଏପଟେ ହେଇଥିଲା ଯୋଉ ଟାକି ପୁରା ସିଧା ବାଟ ଆମୁ ଏପଟେ ପଶିବୁ ତ ପୁରା ସିଧା ସେପଟ ବାହାରିବୁ ଗୋଟେ ମାନେ ତା କରରେ ବାଉଁ ଉଠିଥିଲା ଖୁଣ୍ଟ ଭଳିଆ।
ଏ ସେରାସ୍ତାଟା ନା ନା ହେଇନି।
ଭଲ ହେଇ ଭଲ ଅଛି ନା ଭାଙ୍ଗିଗଲାଣି?
ହଁ ନା ନା ଭଲ ଅଛି।
ନୂଆ ହେଇଚି ଏବେ ଆଉ।
ଓହୋ ଆଉ କଣ କହୁଚ କୁହ?
ଆଉ କଣ କହିବି କହ ପାଠ ପଢୁଛୁ ନା?
ହଁ ପାଠ ପାଠ ପଢୁଚି ଇଚ୍ଛା ହଉନି ପଢିବା ହେଟା।
ଏବେ ତ ସବୁ ଖୋଲିଯିବ ତମେ ଯିବ ପଢିବା ପାଇଁ।
ହଁ ଆଜି ସାରେ ଦଶଟା ତ ଦେଇଥିଲେ ଲେଖିଦେଲି।
ଏଁ। କାଁ କହିଲଲେ?
କହିବେ କଣ
ପାଠ ପଢ ମୁଁ ଟିକେ ବ୍ୟସ୍ତ ଅଛି ପରେ କରିବି।
ହଉ ହଉ।
ହଉ।